ହ୍ୟାଲୋ।
ହଁ କୁହ।
ଆଉ ତୁ କଣ ଭୁଲିଗଲୁଣି କୁହ କହୁଛୁ ଆଉ ତୋର ଆଉ ଫୋନ ଫନ୍ ନାହିଁ ଆଉ କେତେବେଳେ ବି ଟିକେ କଥା ମୋର ମନେ ପକଉନୁ ମୁଁ କହିଲି ଦେଖିବା ସିଏ ତ ତା ଆଡୁ କର କରୁନି ମୁଁ ଦେଖିବା ମୋ ଆଡୁ ଲଗା କଣ କରୁଛି ଆଉ କଣ କରୁଥିଲୁ।
ନାଲେ ସାଙ୍ଗ ସ୍କୁଲ ପରେ ଏଇ ବସିଥିଲି ଆଉ। କଣ କରିବି? ତୁ କଣ କରୁଛୁ?
ହଁ ମୁଁ ତ ଏଇଠି ବସିକି ଟିକେ ଏଠି ଖାଲି ବସିଥିଲି ଆମ ପୁଅ ପାଖରେ ମୁଁ କହିଲି ଦେଖେ ଟିକେ ଲଗାଏ ଆଉ ଆଉ ସ୍କୁଲରେ ଆମେ କେତେ ସବୁ ସାଙ୍ଗ ହେଇକି ବୁଲାବୁଲି କରୁଥିଲେ ପଢୁଥିଲେ ଆଉ ତୋର ସେ କଥା ତ ମନେ ନାହିଁ ଆଉ ତୁ ତ ଏଇନା ବା ହେଇଗଲୁ ବାସା ହେଇଗଲା ପରେ ଆଉ ଭୁଲି ଗଲୁ ଆଉ ସ୍କୁଲ କଥା ତର ମନେ ନାହି ତୁ ଯେତେବେଳେ ସାଇକେଲ ଶିଖି ପାରୁନଥିଲୁ ଆଉ ମତେ କହିଲୁ ମୋ ସାଇକେଲ ମୁଁ ଶିଖିବି ତୁ ମୋ ପଛାରେ ଧ ଆଉ ମୁଁ ଶିଖି ସାରିଲେ ତୁ ଯେତେବେଳେ ଶିଖିବୁ ମୁଁ ବି ତୋତେ ଧରିବି। ଶିଖିଲା ବେଳକୁ ତୁ ଯେତେବେଳେ ଶିଖିଲୁ ସାଇକେଲ ମୁଁ ତୋ ପଛରେ ଧାଇଁ ଧାଇଁ ମତେ ଜର ହେଇଗଲା ଆଉ ମୁଁ ଶିଖିଲା ବେଳକୁ କିନ୍ତୁ ତୁ ଗଲୁନି ଠକି ଦେଲୁ ଆଉ ଆଉ ତୋର ମନେ ଅଛି ତୁ ସାଇକେଲୁ କେମିତି ଗଡିକି ବିଲ ଭିତରେ ପଡିଦଲୁ।
ହଁ ତାଙ୍କ କଣ କରିବା ଆଉ ବାହାସା ହେଲା ପରେ ତ ସଂସାରରେ ପଶିଗଲା ପରେ ଆଉ ଟାଇମ ହିଁ ମିଳୁନି କାହା ସହିତ କଥା ହବାକୁ ତୁ ତ ଜାଣିଥିବୁ ପରିବାର ବିଷୟରେ ଗୋଟେ ଘରର ବୋହୂ ଗଲେ ରୋଷେଇ ବାସଠୁ ଲଗେଇ ଘର ପରିବାର ସମସ୍ତଙ୍କ କଥା ବୁଝିଲ। ଆଉ ସାଙ୍ଗସଥି ଙ୍କ ପାଖକୁ ଫୋନ କରିବାକୁ ଟାଇମ ନାହିଁ ଆଉ କଣ କରିବା ସେ ସବୁ ସମୟ କଣ ଭୁଲି ହବ ଯେତେବେଳେ ସାଇକେଲ ମୁ ଚଲାଉଥିଲି ତୁ ମୋ ପଛଟରେ ଧଉଥିଲୁ ସେଇଟା ମୋର ବହୁତ ମନେ ପଡେ ଆଉ ତୁ ସାଇକେଲ ଶିଖିଲା ବେଳେ ମୁଁ ଯେହେତୁ ଯାଏନି ମେ ତ ଲଜ ଲାଗେ ମୁଁ ସେଥିାଇଁ ଆଉ ତ ପଛେ ପଛେ ମୁଁ ଯାଏନି ଆଉ ସେ ସ୍କୁଲ ବେଳର କଥା ଆଉ ସେ ସାଇକେଲ ଶିଖା କେତେ ମଜାାମସ୍ତି ଆମେ କରିଛେ କେତେ ସାଙ୍ଗସାଥି ହେଇକି ବୁଲିଛେ ଖଠିଆ ଖଟା କୋଳି କେତେ ସବୁ ଖାଇଛେ ଆମେ ସେଇଟ କଣ ଆଉ ଭୁଲି ହବ ଆଉ ତୁ କହ ତୋର ସବୁ କେମିତି ମନ
ହଁ ହଁ ମୋର ତ ବଢିଆ ମନେ ଅଛି ମୁଁ ତ ସ୍କୁଲ ଗଲା ବେଳେ ଅ ଯାଏ ମୋର ତ ମନାେ ଅଛି ଯେ ମୁଁ ଯେତେବେଳେ ସାଇକେଲ ଶିଖିିନଥିଲି ତୁ ଆର ସାଙ୍ଗ ଲିଜାକୁ ବସେଇକି ନେଇଯାଉୁ ବେଠିଆ ତା ପାଖରୁ ଆଉ ମତେ ନଉନଥିଲୁ ମୁଁ କଣ କରେ ନା ବାଇକ ରଖେଇକି ଏପଟେ ଲିଫ୍ଟ ମାଗିକି ପଳଏ ଆଉ ଦି ତିନି ବର୍ଷ ଗଲା ପରେଠୁ ସାଇକେଲ ଶିଖିଲାଠୁ ଏଠୁ ଗଲେ ସାଙ୍ଗ ହେଇକି ଆଉ ଆଉ ତୁ ତ ତୋର ସେତେବେଳେ ତୋର ଯାଉ ଲିଜା ସି ମୋ ସାଙ୍ଗରେ ତୋର ବୁଲୁ ମୋ ସାଙ୍ଗରେ ବି ବୁଲୁ ଆଉ ତୋର କିନ୍ତୁ ଲିଜା ଟା ଟିକେ ବେଶୀ ପ୍ରିୟ ଥିଲା ଆଉ ଯେହେତୁ ସେ ତୋର ବେଶୀ ମାନେ ଭଲ ସାଙ୍ଗ ଥିଲା ଆଉ ମୋ କଥା ସେଥିପାଇଁ ତୁ ତା କଥା ବି ସବୁବେଳେ ଫୋନ କରୁଛୁ ମୋ କଥା ବି ଲଗଉନୁ ଆଉ ଆଉ ସ୍କୁଲ ବେଳାର କଥା ମୋର ମନେ ନାହିଁ ଆଉ ତୋର କଣ ବେଶୀ ମନେ ଅଛି ୁଠୁ ଆଉ ଆମେ ଯେତେବେଳେ ଯାଉଥିଲେ ଗଭ ଦୋକାନରୁୁ ଟଙ୍କା କିିଆ ଖଟା କିଣିକି ସ୍କୁଲ ଆଉ ବର୍ଷା ହଉଥିଲା ଛତା ନେଇକି ଯାଉଥିଲେ ତୁ ବା ଛୋଟିଆ ଫ୍ରକ ପିନ୍ଧିକି ଯାଉଛେ ମାନେ ତୋର କାଦୁଅ ଲାଗିକା ଆଉ ତାପରେ ତୁ ତ ଆମେ ତ ସ୍କୁଲଠୁ ତାପରେ ଗଲେତେବେଳୋଇ ସାଇକେଲରେ ଗଲା ବେଳେ ତ କେତେ ମଜା ମସ୍ତି ହୁଏ ଯେମତି ବର୍ଷା ଦିନ ତ ବେଶୀ ହୁଏ ଆସିଲା ବେଳକୁ ଚାରିଟା ବେଳେ ମାନେ ବର୍ଷା ଯେତେବେଳେ ନାଦୁଥମେ ଉଦା ହେଇ ଆସୁ ଯେମିତି ଥଣ୍ଡା ଜ୍ର ହବ ସେମିତି ଆଉ ଦି ତିନି ଦିନ ଆମେ ସ୍କୁଲ ଯାଇପାରିବାନି ଆଉ ତାପରେ ସ୍କୁଲରେ ଯେତେବେଳେ ଖେଳ ହଉଥିଲା ଆମେ ତ କୌଣସି ଖେଳରେ କିଛି ବି ମାନେ ସ୍କୁଲ କାଳ ଜୀବନ ଭିତରେ ଗୋଟେ ପେନ ବି ଜିତି ପଲେନି ଖାଲି ସେମିତି ଖେଳ ଦେଖି ଦେଖି ହସି ହସି ପଳେଇ ଆସିବ ଆଉ ଆଉ ତ ତାପରେ ଦଶମ ପରେ ତ ସମସ୍ତେ କଲେଜ ଜୀବନ ଯେହେତୁ ହେଲା ସମସ୍ତେ ଅଲଗା ଅଲଗା ହେଇଗଲେ ତାପରେ କଲେଜ ପରେ ତ ତୋର ମ୍ୟାରେଜ ହେଇଗଲା ଆଉ ତୁ ତ ତୋ ଜୀବନରେ ଇଏ ହେଇଗଲୁ ଆଉ ସ୍କୁଲରେ ଆଉ କୋଉ ସାଙ୍ଗ ସହିତ କଥା ହଉଛୁ ନା ଆଉ କାହାର ନମ୍ବର ଅଛି ତୋ ବାକେ ନା ନାଇଁ
ହଁ ସେମିତି ଆଉ ମୁଁ ତ ବେଶୀ ସାଙ୍ଗ ପାଖକୁ ଆଉ ଲଗେଇ ପାରୁନି ଯେହେତୁ ବାହା ହେଇଗଲେ ତୁ ଜାଣିଛୁ ବାହାହାର ହେଲା ପରେ ନୂଆ ନୂଆ ବାହାରିଲା ପରେ ଘର ଗୋଟେ ବୋହୂ ହେଇଗଲା ପରେ କେତେ ସାରା ଯାଇତ ଶାଶୁ ଶଶୁରଙ୍କ କଥା ବୁଝ ସ୍ୱାମୀ କଥା ବୁଝ ଛୁଆଙ୍କ କଥା ବୁଝ ସକାଳ ବହୁ ଜଲଦି ଉଠିକି ଠାକୁର ପୂଜା କରୁଛି ତା ରେ ରୋଷେଇ ବାସ କରୁଛି ଆଉ ରୋଷେଇ ବାସ କରି ସାରିଲା ପରେ ସମସ୍ତ ଙ୍କୁ ଖାଇବା ଦେ ସମସ୍ତ ଟାଇମ ରେ ଖାଇବାକୁ ଦେ ବାସନ ଫସନ ମଜିବା ଘର ଧରିକ ଘର କାମ କର କରୁ ତ ଏମିତି ରାତି ହେଇଯାଉଛି ଆଉ ମୁଁ ତ କାହା ପାଖକୁ ଫୋନ କରିପାରୁନି ଆଉ କଣ? ଗରିବ ସାଙ୍ଗ ଆଉ ତୋ ସହିତ ନମ୍ବର ଛଡା ଆଉ ମୋର ବି କାହାକୁ ନମ୍ବର ନାହିଁ ଆଉ ନହେଲେ ମୁଁ ସମସ୍ତଙ୍କ ସାଙ୍ଗ କଥା କୁହନ୍ତି ଆଉ କଣ ସେ ପୁରୁଣା ଜୀବନ ଆସିବ। ନା କାହା ସହିତ କଥା ହେଇପାରିବା। ଆଉ କଣ କରିବା? ଆଉ ତୁ କହ ତୋ ଜୀବନ ଟା ତ ଭଲ ହେଲେ ତୁ ତ ଏବେ ମ୍ୟାରେଜ କରିନୁ ତୁ ଏଇନା ଯାହା ଚାହିଁବୁ ତୁ କରିପାରିବୁ। ସେ ବୁଲାବୁଲି ସବୁ କରିବ ମୁଁ ତ ଆଉ କୁଆଡେ ବୁଲି ବି ଯାଇପାରୁନି ଆଗେ କେତେ ଆମେ ବୁଲୁଥିଲେ କେତେ ମଜା କରୁଥିଲେ ବେଳ ପର୍ବପର୍ବାଣ ହେଉଥିଲା ନୂଆ ଡ୍ରେସ୍ କିଣୁଥିଲେ ସବୁ ସାଙ୍ଗ ହେଇକି ରଜ ଆଉ କୁଆର ପୂର୍ଣ୍ଣିମା କେତେ ଖୁସିରେ ବୁଲୁଥିଲେ ଦଶହରା ଯାଉଥିଲେ ଡ୍ରେସ କିଣୁଥିଲେ ସବୁ ପର୍ବପର୍ବାଣିୀ ଏକାଠି ମନଉ କେତେ ଖୁସି ଲାଗୁଥିଲା ଏକାଠି ଖାଇବା ଏକାଠି ଶୋଇବା। ସବୁ ଏମିତି ଆଉ। ଜୀବନ କଣ ମିଳିବ କିନ୍ତୁ ତୋର ଜୀବନ ଏଇନା ଭଲ ଅଛି ଯେହେତୁ ତୁ ବାହା ହେଇନୁ ତୁ ଏଇନା ସବୁ ଯାହା ଚାହିଁବୁ କରିପାରିବୁ ।କିନ୍ତୁ ମୁଁ ଯେହେତୁ ବାହା ହୋଇ ଯାଇଛି ଗୋଟେ ଘରର ବୋଉ ହେଇଗଲା ପରେ ଆଉ କିଛି ବି କରିହବନି ।ଆଉ, ତୁ କୁହ ତୋ ଜୀବନ ଟା ବହୁତ ଖୁସିରେ ଅଛୁ ତୁ
ହଁଁ ଯେ ତୁ ମାନେ ଏମିତି କହିବାକୁ ଗଲେ ତ କିଛି ନାହିଁ। ମାନେ ଯିଏ ବାହା ହେଇଛି। ତା ଜୀବନରେ ବି, ମାନେ ଚାଲିଥିବ ଦୁଃଖ ଯେ, ନ ବାହା ହେଇଥିବ ବି ଚାଲିଥିବ ଯେହେତୁ ତୁ ବାହା ହେଇ ସାରିଛୁ ତୋର ମାନେ ବୈବାହିକ ଜୀବନ ଇଏ ସିଏ ଯିଏ ବାହା ହେଇନଥିବ ତାକୁ ତ ଲୋକମାନୋନ କହିବେ ନା ୟାର ଏତେ ଡେରି ହେଲାଣି ୟାର ସାଙ୍ଗସାଥି ମାନେ ଯୋଉ ମାନେ ସ୍କୁଲ ସମୟରେ କଲେଜ ସମୟରେ ପଢୁଥିଲେ ବାହା ହେଇ ସାରିଲେଣି ଆଉ ଏମିତି ବି ଲୋକ ଅଛନ୍ତି କହୁଛନ୍ତି କିନ୍ତୁ ଏଇ ଜୀବନ ଟା ଭଲ। ଯେହେତୁ, ନିଜ ଇଚ୍ଛାରେ ଖାଇପାରିବ ଆଉ ଯାହା ଗୋଟେ ଚାହିଁବ ଲଗେଇ, ପିନ୍ଧି ପାରିବ ଉଁ ଭଲ କିନ୍ତୁ ସବୁ ମାନେ କହିବାକୁ ହେଲେ ସବୁ ଜୀବନ ସବୁ ସବୁ ସ୍ଥାନରେ ପରିସ୍ଥିତି ନେଇ ସମସ୍ତଙ୍କର ଭଲ ଆଉ। ଆଉ ମୁଁ ତ ଏବେ ଯାଇଥିଲି ସେ ବୁଲିବା କଥାରୁ ମନେ ପଡ଼ିଲା ଯେ ଏବେ ଆମେ ସବୁ ପରିବାର ସହିତ ମିଶିକି ଯାଇଥିଲୁ କପିଳାସ ।ଆଉ କପିଳାସ ତ ଏଇଠୁ ଜାଣିଥିବା ଆମର ଟିକେ ପାଖ ଦୂର ହେଲେ ବେଶୀ ଦୂର ନୁହଁ ଆଉ ଆମେ ବାର ମାଙ୍କ ପାଖରେ ନ ଯାଇକୁ ମାନେ କଣ ତେରଶହ ବାଉନ ପାହାଚ ଚଢିକି ଯାଇଥିଲୁ। ସେଇଟା ଗୋଟେ ବହୁତ ଖୁସିର କଥା ମାନେ ଯେତେ କଷ୍ଟ ହଉ ପଛେ କିନ୍ତୁ ଉପରକୁ ଉପରକୁ ଯିବାର ସେଇ ଯୋଉ ଆନନ୍ଦ ଟା ଥାଏ ମାନେ ହଁ ଆଉ ଏଥର ପାହାଚ ଚଢ଼ିଲେ ଆମେ ପହଞ୍ଚି ଯିବା, ସେଇଟା ଗୋଟେ ବାହାରୁ ଗୋଟେ ବଢିଆ ଖୁସି ଲାଗେ। ଆଉ ତାପରେ କଣ ହୁଏ ନା କପିଳାସ ଉପରେ ଦେଖିବେ ମାନେ ଚଢି ସାରିଲା ପରେ ଆଉ ସେ ଥକା ଟା ଲାଗେନି ନାଇଁକି ମନ୍ଦିର ଦର୍ଶନ କରିବା ଯେହେତୁ ଆପଣ ଜାଣିଥିବେ ଯେ ଆମର ଯୋଉଠି ମାନେ ଠାକୁର ଅଛନ୍ତି ଆମର ଚନ୍ଦ୍ରଶେଖର କପିଳାସ ରେ ଶିବଙ୍କ ନାଁ ମାନେ ଚନ୍ଦ୍ରଶେଖର ଠାକୁର ବୋଲି ସେଠି କୁହନ୍ତି। ତାଙ୍କ ସେ ଯୋଉ ଦର୍ଶନ ପରିବାର ମାନେ ବାଟ ମାନେ ତାଙ୍କ ଗର୍ଭ ଗୃହ ଟା ମାନେ ଛୋଟ ବାଟ ଦେଖ ମାନେ ଏଠି ଛୋଟ ଛୁଆଙ୍କୁ ତ ଧରିକି ଗଲେ ବହୁତ ଅସୁବିଧା ହୁଏ। ଆମେ ଯେମିତି ମୋ ଦେଇ ର ଗୋଟେ ଛୋଟ ପୁଅଟେ ଅଛି ତାକୁ ନେଇକି ଯାଇଥିଲୁ ତ ମାନେ ଛିଡା ହେଲା ବେଳେ ଧାଡିରେ ତାର ମାନେ ଝାଳ, ଜାଣିଥିବ ସେଇଟା ତ ଗରମ ହଉଛିୁ ଝାଳ ଝୁଳି ହେଇଗଲା ।ଆଉ ସେଥିପାଇଁ କଣ ହେଲା ନା ବହୁତ ଅସୁବିଧା ହେଲା ନହେଲେ ତୁ କେବେ ଆସିବୁ ଆମେ ସାଙ୍ଗ ହେଇକି ଯିବା ଦେଖିବୁ ତତେ ବହୁତ ଭଲ ଲାଗିବ ତାପରେ ସେଠି ପାହାଡ ଉପରେ ମାନେ ସେ କପିଳାସରେ ଅଛି ସୀତାଙ୍କର ଏନ୍ତୁଡ଼ିଶାଳ ।ତ ସେ ସେଠିକି ବି ଆମେ ଯାଇଥିଲୁ। ଆଉ ସେଠି ଗୋଟେ ପାଣି ଝରଣା ମାନେ ମନକୁ ବୋହି ଆସିଛି କୁହନ୍ତି ଯେ ପାତାଳୀ ଗଙ୍ଗା ବୋଲି ସେଠି ସେ ପାଣି ମାନେ ଯାହା ଦେହର ଲାଗିବ ଚର୍ମ ରୋଗ ହୋଇଥିଲେ ଯେ ଭଲ ହେଇଯାଏ। ଆଉ କପିଳାସ ରେ ମାନେ ବହୁତ ଭଲ ଭଲ ଜିନିଷ ଅଛି। ଆମେ ଦେଖିଲୁ ସେ ପାଖରେ ଗୋଟେ ଅଛି ଆମର ଅ ଗୋଟେ ପାର୍କଟେ ଅଛି ଡିଅର ପାର୍କଟେ ଆଉ ସେଠି ତ ବଢିଆ ମାନେ ଗଛ ଫୁଲ ବହୁତ ବଢିଆ ଅଛି ।ଆଉ ସେଠି ଦେଖିବୁ ମାନେ ସେ ଡିଅର ପାର୍କରେ ସବୁ ପ୍ରକାରର ମାନେ ପଶୁ, ପକ୍ଷୀ ଏମତି ଛୁଆଙ୍କର ଖେଳିବା ଦୋଳି ଯୋଉ ଚକରି ଦୋଳି ଆଉ ଗୋଟେ ଛୁଆଙ୍କର ଗୋଟେ ବତକ ଦୋଳି ଥାଏ ନା ସେଇ ଦୋଳି ଗୁଡା ବି ଅଛି ଖସରା ଦୋଳି ସେଠି କୁମ୍ଭୀର ନା ବହୁତ କୁମ୍ଭୀର ଅଛନ୍ତି ଆଉ ଗୋଟେ ମାନେ ହାତୀ ଅଛି ।ଆମ ପୁଅ ତ ସେ ଯୋଉ ଦେଇ ପୁଅ ଯାଇଥିଲା ସେ ତ, ସେ ଦୋଳି ଓହ୍ଲେଇବାକୁ ଚାହୁନଥିଲା ।ମୁଁ ତାକୁ ଜବରଦସ୍ତି ଧରିକି ଆସିଲି ।ଆଉ ସାଙ୍ଗ ଜାଣିଛୁ ସେଠି କପିଳାସରୁ ଆଉ ଟିକେ ଆଗକୁ ଯିବା ମାନେ ଆମର ସାଇ ମନ୍ଦିର ପଡୁଛି ସେଠି ତ ମାନେ ଗଲେ ତ ଆଉ ଆସିବାକୁ ବି ଇଚ୍ଛା ହବନି ।କାରଣ ସାଇ ମନ୍ଦିର ତ ଆଗରୁ ତ ସେ ତୁ ତ ଦେଖିଥିବୁ କେବେ ମୁଁ ଜାଣିନି କିନ୍ତୁ ଏବେ ତ ତାର ମାନେ ପୁରା ରୂପ ରଙ୍ଗ ବଦଳିଗଲାଣି ।ମାନେ ପୁରା ଚାରିପଟ ପୁରା ଗଛ ଲତା ମାନେ ଆଉ ସବୁ ଲଗେଇ ଦେଇଛନ୍ତି ।ଲତା ଗଛ ବି ଲଗେଇ ଦେଇଛନ୍ତି ଏଇଠି ମାନେ ସୁନ୍ଦର ଲାଗିବ ଆଉ ଅଙ୍ଗୁର ଗଛ ତ ମୁଁ ପ୍ରଥମ ଥର ସାଇ ମନ୍ଦିର ହିଁ ଦେଖିଲି ଅଙ୍ଗୁର ଗଛ ଲାଗିଛି ବୋଲି। ଆଉ ଚାରିପଟ ଯେମିତି ପରିଷ୍କାର ଭିତର ତ ମାନେ କୋଉଠି ଟିକେ ତ ଧୂଳି ବି ପାଇବୁନି ।ମାନେ ଏମିତି ପରିଷ୍କାର ଆଉ ଠାକୁରଙ୍କର ଦର୍ଶନ ଭାଗ୍ୟରେ ଥିଲା ତ ଆମେ ଆରତି ସମୟରେ ପହଞ୍ଚିଥିଲୁ । ଯୋଉଟା କୁହନ୍ତିୁ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ଆଉ ସାଇ ବାବାଙ୍କର କଣ କହିଲୁ ତଳୁ ଗଲା ବେଳକୁ ମାନେ ଗେଟ୍ ଭିତରେ ପଶିଲା ବେଳକୁ ସେଠି ଗୋଲାପ ଫୁଲ ଆଉ ପତ୍ର ଏମିତି ଗୁଚ୍ଛା କରିକି ଦିଅନ୍ତି ଚାଳିଶ ଟଙ୍କା ଖଣ୍ଡେ ନିଅନ୍ତି। ଗୋଟେ ଗୁଚ୍ଛା ଯୋଉଟା ଠାକୁରଙ୍କ ପାଦ ତଳେ ଦେଲେ ମନସ୍କାମନା ପୂର୍ଣ ବୋଲି କୁହନ୍ତି। ଆଉ ସେଠି ଆମେ ବି ନେଇକି ଯାଇଥିଲୁ ଆଉ ସାଇ ବାବାଙ୍କର ଲଡୁ ପ୍ରସାଦ ସେଇଟା ତ ମୋର ବହୁତ ପ୍ରିୟ ମୁଁ ଯେବେବି ଯାଏ ନହେଲେ ମୁଁ ବି ଯଦି ଯେବେ ନ ଯାଇପାରି ଯିଏ ଯାଇଥିବେ ମୁଁ କୁହେ ଟିକେ ସେଠୁ ଟିକେ ଆଣିଦେବେ। ଆଉ ତୋ ପାଇଁ ବି ମୁଁ ନିଶ୍ଚିନ୍ତ ଏଥର ଗଲେ ଆଣିକି ତୋତେ, ପାଖକୁ ପଠେଇବି ତୁ ଖାଇବୁ ଦେଖିବୁ କେତେ ବଢିଆ ଲାଗିବ। ଆଉ ସ୍କୁଲ ସମୟରେ ତ ଆମେ ସାଙ୍ଗ ହେଇକି ଥରେ ମାନେ ପିକନିକ ରେ ଯାଇଥିଲେ ସେବେ ଯେତେବେଳେ ଦଶମ ପଡୁଥିଲେ। ସାଇ ମନ୍ଦିର ଆଉ ସେତେବେଳେ ତ ଏତେ ସବୁ କିଛି ନଥିଲା। ନୁହେଁ କି?
ହଁ ସେତେବେଳକୁ ଗଲା ବେଳକୁ ବି ଏତେ କିଛି ହେଇନଥିଲା। କିନ୍ତୁ ଏବେ ମୁଁ ବି ଥରେ ଯାଇଥିଲି ସାଇ ମନ୍ଦିର। ମୁଁ ବି ଦେଖିଛି ଆମ ସେ ଯେତେବେଳେ ଭାବେ ଆମେ ପିଲା ଯେତେବେଳେ ଯାଇଥିଲେ ସ୍କୁଲ ବେଳାରେ ଏତେ ବେଳେ ଏ ମାନେ ଏତକ ସବୁ ହେଇନଥିଲା। ଲାଇଟ ବି ତ ବହୁତ ଘର ଗଛ ବହୁତ ଲଗେଇ ଦେଲେଣି ।ସେଠି ମୟୂର ଆଣିକି ରଖିଛନ୍ତି ।ଆଉ ଦିଟା କି ଗିରି ଗାଈ ଆଣିକି ରଖିଛନ୍ତି ।ବତକ ସବୁ ଅଛି ମାଛ ଛାଡିଛନ୍ତି। ସେ ତ ମମୋ ପୁଅ ଯୋଉ ଗଲା ସେ ବତକ ଆଉ ମାଛ ଦେଖିକି ସେ ଜମା ଆସିବାକୁ ରାଜି ହେଲାନି ଖାଲି କାନ୍ଦିଲା ମୁଁ ତାକୁ କେତେ କଷ୍ଟରେ ଧରିକି ଆସିଲି। ଏତେ ଛୋଟ ଛୁଆ ମୁଁ ସେଥିପାଇଁ କୁଆଡେ ଯାଇପାରୁନି ।ସେ ଯେତେବେଳେ ସାଇ ମନ୍ଦିରଙ୍କ ପାଖରେ ଯିବ ସାଇ ମନ୍ଦିର ଦର୍ଶନ କଲେ ବାବାଙ୍କୁ ଆଉ ସେଠୁ ଆସିବାକୁ ହିଁ ଇଚ୍ଛା ହୁଏନି ।ସେଠି ଆମେ ବସି ସେ ବହୁତ ସମୟ ବସିଲେ ମନକୁ ଟିକେ ଶାନ୍ତି ଲାଗେ। ଆଉ ସେଠି ବି ବହୁତ ଗଛ ପତ୍ର ହେଇଛି ସେଠି ବି ସାଇ ବାବାଙ୍କ ପ୍ରସାଦ ମିଳୁଛି। ସେଠି ପ୍ରସାଦ ଖାଇଲା ପରେ ଟିକେ ଆମେ ଯେତେବେଳେ ଯୋଉଦିନ ଯାଇଥିଲୁ ସେଦିନ ପ୍ରସାଦ ଟିକେ ପାଇଲୁ ବହୁତ ଭଲ ଲାଗିଲା। ପ୍ରସାଦ ଖାଇ ସାରିଲା ପରେ ଟିକେ ଶାନ୍ତି ଲାଗିଲା ।ଆଉ ସେଠି ବସିବୁ ତ ଆତ୍ମାକୁ ଶାନ୍ତି ଲାଗିବ ଆଉ ତ ଆମେ ଆଉ ବେଶୀ ସମୟ ପାରିଲ ଯେହେତୁ ମୋର ଛୋଟ ପିଲା ଟା ସେ କାନ୍ଦିଲା ସେଥିପାଇଁ ପଳେଇ ଆସିଲୁ। ମୁଁ ସେଇଆ ଭାବେ ସ୍କୁଲ ବେଳର ବୟସ ଯଦି ଫେରିଆସିଥାନ୍ତା ଆମେ କେତେ ମଜା ମସ୍ତି କରିଥାନ୍ତେ ଆଉ ସେ ସମୟ କଣ ଫେରିବ। ନା ଆଉ ଆମେ କୁଆଡେ ଯାଇପାରିବା।
ହଁ ତ ସେଇ ସମୟ ଟା ତ ମାନେ ସେତେବେଳେ ଆମକୁ ଲାଗୁଥିଲା ସ୍କୁଲ ଜୀବନ ଟା ବନ୍ଦି କେବେ କଲେଜ ଯିବା କିନ୍ତୁ ଯେତେବେଳେ ମାନେ ବଡ଼ ହେଲେ କଲେଜ କଲେ ଆ ଜାଣିଲେ ଯେ ସେଇ ଜୀବନ ଟା ସବୁଠୁ ଖୁସିର ମାନେ କିଛି ବିନା ଚିନ୍ତା ବିନା ବାଧାରେ ବଢିଆ ସେ ଚାଲୁଥିଲା। ଯୋଉ ସାଙ୍ଗ ମୁଁ ଏବେ ରହୁଛି ରେ ଟିକେ ମାନେ କଣ କହିଲେ ମତେ ରୋଷେଇ କରିବାର ଅଛି ମୁଁ ତତେ ଟିକେ ପରେ ଲଗେଇବି। ବଖିଲ